ହ୍ୟାଲୋ।
ହଁ କଣ କରୁଛ?
ହୁଁ।
ଖାଇସାରିଲାଣି?
କେ ନ ଖାଇକି ଶୋଇଥାନ୍ତି।
କଣ ଖାଇଲ?
ପିଠା?
ହୁଁ।
କି ପିଠା ବା?
ଚକୁଳି ପୁର ବସିଥିଲା।
ଓହୋ କିଏ ତମେ ନିଜେ କରିଥିଲ?
ନାଁ।
ଆଉ?
ଘରେ।
ଏଇଥିରେ ତେଲ ସଇଲା କେମିତି?
ମୋ ଛୁଆ ହଇରାଣ କରୁଛି ବା।
ଛୁଆ ହଇରାଣ କରୁଛି ତମ ସ୍ଵାମୀ ନାଇଁ ନା କଣ?
ଅଛନ୍ତି।
ହଇରାଣ କଣ
ସ୍ୱାମୀ ବା ସେଇଟା କରିପାରିବେନି।
ଓହୋ।
ହୁଁ।
ଆଉ ଆଜି ତାହେଲେ ପିଠା କିଏ ତମେ କରିଥିଲ ନା ସ୍ଵାମୀ କରିଥିଲେ?
ତାଙ୍କେ।
ତ ତାଙ୍କୁ ପିଠା ବି ଆସେ।
ଆମ ପା ତାଙ୍କିଙ୍କୁ ସବୁ ଆସେ।
ଓହୋ।
ଆମର ସେ ଆମର ସିଏ ବୋହୁତ ଭଲ ରୋଷେଇଆ ବା।
ହଁ ତମର ସିଏ ତ ସବୁ କିଛି ରୋଷେଇଆ କାମ ଅଫିସର ସବୁ ନା।
ହୁଁ।
ବଢିଆ କଥା ଆଉ।
ଓଲିିନ ୱାନ ୱାନ ମାନେ ଆମେ।
ହୁଁ ତମର କଣ ଲଭ ମ୍ୟାରେଜ ହେଇଥିଲା?
ହୁଁ ହୁଁ।
ଉଁ। ହାଲୋ।
ହଁ ଯାହା ଭାବିବ ଆଉ।
ପଚାରୁଛୁ ଭାବିବାର କଣ ଭାବିବାର ଥିଲା ମୁଁ ପଚାରିଥାନ୍ତି କାହିଁକି।
ହଁ ସେଇଆ ଆଉ।
ଓହୋ। ବଢିଆ କଥା ତାହେଲେ ଆଉ।
ହୁଁ।
ଭଲ ପାଇବାଟା କୋଉଠି ହେଇଥିଲା?
କେ ଯାତେରାରୁ ଆଉ।
ତମେ କଣ ଡାଲ ତମେ କଣ ଡାଲେମା? କହୁନ ଭଲ ପାଇବା କୋଉଠୁ ହେଇଥିଲା?
ଶୁଭୁନି।
ମୁଁ କଇଲି ଡାଲିମା କଣ କହିଥିଲା ମୋର ତଆଡେ ଯାତ୍ରା ଯାଇଥିଲା।
ସେଇଟାପର କିଏ ଗୋଟେ କହିଥିଲା ଆଉ?
ହୁଁ ସେ ଲେଡିଜ ମରି ଗଲେଣି ଭାଇ ଜାଣିଛ?
ନା ଜାଣିନି।
ହୁଁ ହେଇଗଲାଣି ସେ ଆସିଥିଲା ଯୋଉ ଆମର ଗୋଟେ ସୋ ରିଆଲିଟି ସୋ ଅଛି ସେଥିରେ ଆସିଥିଲା। ସେ ତାର ଷ୍ଟୋରି କହୁଥିଲା। କେମତି ସେମତି ତାପରେ ଏମିତି କିଛି ଦିନ ପରେ ଏମତି ଦେଖୁ ଦେଖୁ ଆସିଲେ କି ସେ ଲେଡିଜଙ୍କର ଡେଥ୍ ହେଇଯାଇଛି।
ହୁଁ ହୁଁ।
ହୁଁ।
ହଁ କହୁନ କୋଉଠୁ ଭଲ ପାଇଲ?
ଯାତେରାରୁ।
ଯାତ ଯାତ୍ରାରୁ ତ ତମେ ଭଲ ପାଇନ କୁଅ କଉଠୁ ଭଲ ପାଇଲ?
ଭଲ ପାଇଥିଲି ହୁଁ ମନ ପଡୁନି କୋଉ ଟୁ ଭଲ ପାଇଥିଲି।
କଣ ଭଲ ପାଇଥିଲ ବାହା ହେଲେ ତମ ମନେ ପଡୁନି କି କଥା?
ହ ଭଲ ପାଇଁ ବାହା ହେଇକି ଚଲିଲେ ଜନ୍ମ କଲେଣି ଆଉ ପୁଣି କଣ ଜାଗା ମନେ ରଖିବି।
ତଥାପି ଆଖପାଖ ଜାଗା।
ବୋଧେ ହୋଟେଲ ରୁ
କଣ ଲବ ଷ୍ଟୋରୀ ହୋଟେଲରୁ ଷ୍ଟାର୍ଟ ହେଲା।
ହଁ ମୁଁ ଖାଇବାକୁ ଯାଇଥିଲି ବୋଧେ ଆଉ ସେ ଖାଇବାକୁ ଆସିଥିଲ ଦେଖା ହେଇକିରି ପ୍ରେମ ହେଇଯାଇଛି ଆଉ।
ହ ହୁଁ
ଆଉ ତମେ କେବେ ବାହାହଉଛ?
ମୁଁ ବା ବାହା ହେଇଯାଇଛି।
ବାହା ହେଇଯାଇଛ।
ହଁ ମୋର ଛୋଟ ଝିଅଟେ।
କେତେ ବଡ଼?
ତମର କେତେବଡ?
ମୋର ସେଇ ଛଅ ମାସ ର ବା।
ଆଉ ମୋର ସେଇ ଛଅ ମାସ ଆଉ ସେମ ସେମ।
ଭଲ କଥା ଆଉ ଆଉ ତମେ ଏତେ ରାତି ଯାଏ ଶୋଇନ।
ସିଏ ବା ଶୁଆଇ ଦଉନି।
କିଏ?
ଝିଅ।
ତମ ଝିଅ ତମକୁ ଶୁଆଇଦେଉନି।
ନା।
ଜା ହଉ ତା ମା ପାଖରେ ଛାଡି ଦଉନା। ନା ସ୍ତ୍ରୀ ଟା ନିଦ ଖରାପ କରିବନି।
ନା ନା ମା କଣ କାମ କରୁଛି?
ଓହ ମାଆ କଣ ଏତେ ଗୋଟେ ରାତି ହେଲାଣି ଅସି କାମ କରୁଛନ୍ତି?
ହଁ ସେ ତାଙ୍କ ଅଫିସ କୁ ବହୁତ ଭଲ ପାଆନ୍ତି। ସେ ସ୍ଵାମୀ ଙ୍କୁ ପଛେ ଭୁଲିଯିବେ କିନ୍ତୁ ଅଫିସକୁୁ ଭୂଲିବେନି।
ୱର୍କିଙ୍ଗ ଲେଡି ଆଉ କର୍ପୋରେଟ୍ବ ଲଭର ଆଉ।
କର୍ପୋରେଟ ଲଭର ୱାରକିଂ ଲେଡି ଆଉ ବି କଣ କଣ କହିପାରିବ? ମୋଷ୍ଟ ଡେଡିକେଟେଡ। ସେ ସଟରଡ଼େ ସଣ୍ଡେ ବି କାମ କରନ୍ତି।
ଛୁଆ ପିଲା ସମ୍ଭଳୁଚ ତମେ।
ଧ ଧର ଗୋଟେ କାମରେ ଧର ଯାଆନ୍ତି ଧର ଗୋଟେ କାମରେ ଗଲେ। ସେ ଅଫିସ କାମ ଯଦି ସେଇ ରାସ୍ତାରେ ଥିବ ସେଇଟା ବି ସେ କରିକି ଯାଆନ୍ତି।
ଆଛା ଡେଡିକେଟେଡ
ହଁ।
ତମ ଛୁଆ କାମ କିଏ କରେ।
ମୁଁ କରେ ସବୁ କାମ ମତେ ଟିକେ ଅଫିସ କାମ ଭଲ ଲାଗନି ତ ମୁ ୱାର୍କ ଫ୍ରମ ହୋମ ରେ ତିନି ଚାରି ଘଣ୍ଟା କାମ କରିଦିଏ। ବାକି ସମୟ ମୁଁ ଘର କାମ ଛୁଆ କାମ କରେ।
ଓହୋ ଆଉ ତମ ଛୁଆ ଛୁଆ ଚାଲିଲାଣି। ନାଇ ଛଅ ଛଅ ମାସ ର ହେଇଛି ଚାଲିବ କୋଉଠୁ ତମ ଛୁଆ ଆଣ୍ଠେଇ ପେଟେଇ ବଣୀ ତ।
ହଁ ଟିକେ ଟିକେ ଅଣ୍ଠୋଉଚି।
ହଁ ହଇରାଣ କରୁଥିବ ଆଉ।
ନା ହଇରାଣ କଣ ଏତେ ଖୁସି ର କଥା ଆଉ।
ଝିଅ ମାନେ ତ ଲକ୍ଷ୍ମୀ ଆଉ।
ହଁ।
ଆଉ ଖାଇବା ପିଇବାର ହଇରାଣ କରୁଛି?
ନା ନା ତ ଖାଇ ଦୋଉଚି ତା ମାଆ କୁ ଦେଖିଲେ ସେ ଖାଇ ଦୋଉଚି।
ଆ ତ ମା ବି ଠିକ୍ ଅଛି ବାପା ଠୁ ଖାଉନି ବାପାକୁ ଦେଖିକି ଖାଉନି।
ନାଁ ନାଁ ତା ମାଆ କୁ ଦେଖି ଖାଉଛି ତା ମାଆ ଟିକେ ବେଶୀ ରାଗି ତ ତାକୁ ଅନେଇ ଦେଲା ମାନେ ସେ ଖାଇଦୋଉଚି।
ଓହୋ ପୁଣି ଲଞ୍ଚ ଟାଇମ୍ ରେ ତା ମା ନଥାଉଚି ସେ ଖାଉଚି କେମତି?
ହଁ
ସେଇ ଟାଇମ୍ ଟା ତମକୁ ହଇରାଣ କରୁଥିବ ନା।
ନାଁ ସେ ଟାଇମ୍ ରେ ଭିଡିଓ କଲ୍ ତା ମାମା କରୁଚି।
ଓହୋ ଯାହା ହୋଉ ତାହାଲେ ଝିଅ ତାହେଲେ ମା କୁ ଡରୁଛି। ହଁ ବାପା ମା ଭିତରୁ ଯାହାକୁ ତ ଡରିବା କଥା ଆଉ।
ଝି ଝିଅ କଣ ଡରିବ ବାପା ତ ଡରୁଛି ଆଉ।
ମିଶିକି ଡରୁଚ ନା ଆଉ ତମେ କାଇଁ ଡରୁଚ ବା ତମ ସ୍ତ୍ରୀ କୁ?
ସେ ବା ବ୍ଲକ୍ କରିଦୋଉଚି। ହଁ
ମାନେ ତମ ସ୍ତ୍ରୀ ବାହା ହେଇକି ଛୁଆ ପିଲା ଜନ୍ମ କରିସାଇଲା ପରେ ତମକୁ ବ୍ଲକ୍ କରୁଚି।
ହଁ।
ଆଚ୍ଛା ହୋଉ ତମର କଣ ଲଭ ମାରେଜ୍‌ ନା ଆରେଞ୍ଜ ମ୍ୟାରେଜ। ନାଁ ଲଭ୍ କମ୍ ଆରେଞ୍ଜ୍।
ନାଁ ନାଁ ଲଭ୍ କମ୍ ଆରେଞ୍ଜ୍।
ଲଭ କମ୍ କାହାଆଡୁ ଲଭ୍ କାହାଆଡୁ ଆରେଞ୍ଜ୍।
ମୋ ଆଡୁ ଲଭ ତାଙ୍କୁ ଆଡୁ ଆରେଞ୍ଜ।
ଏମିତି କେମିତି ତମେ ମତେ ଦେଖିକି ଭଲ ପାଇକି ଘରେ କହିକି ବାହାହେଇଚ।
ହଁ।
ଆଛା ଆଚ୍ଛା ଭଲ।
କଣ ଭଲ?
ଭଲପା।
ହଁ।
ତାହେଲେ ବାପ ଝିଅଙ୍କୁ ମାଆ ଘାଣ୍ଟୁଛି ତମ ଦିଜଣଙ୍କୁ ତାହାଲେ।
ବୁଝିପାରିଲିନି।
ମାନେ ତମ ଦି ଜଣଙ୍କୁ ହଇରାଣ କରୁଛି ମା।
ହଁ ପା।
ଆଉ ପୁଣି ଭଲ କେତେବେଳେ ପାଉଚି।
କିଏ?
ମା।
ମା କେତେବେଳେ ଭଲ ପାଉଚି।
ହୁଁ।
ମାନେ ବୁଝିପାରିଲିନି କଣ କହୁଛ?
ମୁଁ କହିଲି ତମ ଦିଜଣଙ୍କୁ ତ ଡରେଇକି ରଖିଛି ମା ପୁଣି ତମ ଦିଜଣଙ୍କୁ ଭଲ କେତେବେଳେ ପାଉଚି।
ଭଲ ପାଉଚି ରାତିରେ।
ଦି ଜଣଙ୍କୁ ଏକାବେଳେ ରାତିରେ ଭଲ ପାଉଚି।
ହଁ ଆଗ ଝିଅକୁ ଶୁଆଇ ଦୋଉଚି ତାପରେ
ରେ ଏ ତାପରେ ତମୁକୁ ଭଲ ପାଉଛି ନା?
ହଁ।
ହୁଁ ହୁଁ ଆଉ
କଣ ହେଲାକି?
ହୁଁ ହୁଁ।
ତମେ ରୋଷେଇବାସ ସବୁ କରୁଛ ଆଉ ତମ ଘରେ କିଛି କହୁନାହାନ୍ତି?
ଆମର ଲଭ୍ କୋଉଠି ହେଲା ପଚାରୁନ।
ହଁ
ହ୍ୟାଲୋ।
ଅ
ଆମର ଲଭ୍ ହେଲା ପା ଏଠି।
କୋଉଠି?
ଗୋଟେ ମ୍ୟାରେଜ ରେ।
ମ୍ୟାରେଜ ରେ ଦେଖିକି ଭଲ୍ ପାଇଯାଇଚ ନାଁ।
ହୁଁ ନା ନା ମ୍ୟାରେଜ ରେ ଦେଖା ଦେଖି ହେଲୁ। ପଛରେ ନମ୍ବର ଅଣାଅଣି ଏମିତି ଆଉ।
ଓହୋ ତମର ତ ତାଙ୍କର
ହଁ।
ଆଜ୍ଞା।
ହୁଁ। ଝିଅ ଶୋଇଲାଣି?
ଅଞ୍ଚ୍ ହଁ ଝିଅ ସୋଇଗଲାଣି।
ଉଁ ହୁଁ ଯାହାବି ହୋଉ ତ ଆମ ପେଟ ଶୋଇବୁ ଏଇନେ ଆଉ।
ବାପରେ ସେଟା ପେଟ ନା ଖଟ ବା।
ସେ ଝିଅ ପାଇଁ ତା ବାପା ସବୁ କିଛି ମ।
ହୁଁ ହୁଁ।
ହୁଁ।
ବଢିଆ କଥା ତାହେଲେ ଆଉ।
ହୁଁ ବାପା ପାଖେ ଶୋଇବ, ବାପା ସାଙ୍ଗରେ ଖେଳିବ, ବାପା ସାଙ୍ଗରେ ବୁଲିବ, ବାପା ସବୁ କରିବେ।
ଉଁ ହୁଁ। ଆଉ ତମେ କେତେବେଳେ ଶୋଇବ?
ହୁଁ ଶୋଇବି ଆଉ।
କେତେବେଳେ ଶୋଇବ ନା ଶୋଇବି ଆଉ।
ଏ ଝିଅ ଶୋଇପଡିଲେ ଶୋଇପଡିବୁ ଆମେ ଦି ଜଣ।
ଉଁ ହୁଁ ଝିଅ ଶୋଇଲା ପରେ ତମେ ଶୋଇବ?
ହୁଁ।
ଓକେ।
ତ ତମ ଝିଅ ଶୋଇପଇଲାଣି ତମେ ଯାଉନ ତମ ସ୍ତ୍ରୀ କହିବେ ରାଗିବେ କାହା ସାଙ୍ଗ କଥା ହଉଛ କହିକି।
ନା ସେମିତି କିଛି ନାହିଁ ହଉ ଏବେ ତ ସମୟ ହେଇଯାଇଛି ଆମେ ନେକ୍ସଟ୍ କଲ୍ ରେ କଥା ହବା।
ହଉ।